ଓ ମୁଁ ଆଗି ଯିବ।
ନାଁ ହେରା ବାଛିବନି ଆମେ କହୁଲୁ ଗୋଟେ ଅଚକଥା ହବ ମ ମୁହୂର୍ତରେ ମୁଣ୍ଡରେ ପସିଲା। ଯଦି କାଲିକୁ ଜଣା ପଡିବ କି ଏ କାମ ଟେ କାଲି ଯାଇ ବି ସିଲା ମୁଁ ଯୋଉ ଆମେ ଯୋଉ ସେ ରା ମାନେ ଆ ଆମେ ଯୋଉ ରାତିରେ ନ ସୋଇକି ଯୋଉ କାମଟା କରିଚେ। ମୁଁ ଭାଇ କହୁଚି। ଇଲେକସନ କାଲିହେଥିଲା ମୋର ଭାଇ ଡାକିଲା ମ ମୁଁ ଶୋଇଛି ମୁଁ ହଁ। ହା କହିଲେ ଶୋଇପଡ଼ୁଚି ହା କହିଲେ ଶୋଇପଡ଼ୁଚି ମାନେ ଆଖି ଖୋଲୁନି ଏତେ ନୁଚି ହାଲିଆ ହେଇକି ଥିଲି।
ହଁ ହସଉଚନ୍ତି ଆପଣ ସେ କଣ ସମୟ ହାତରେ ଡୋରି ହଉଚନ୍ତି କହିଲେ ଆପଣ।
ଏ ମୋ ଚ ମୁଁ ଯଦି ତମେ ଆପରେ ମୁଁ ଗଛ ଲଗିଲଲେ ହବ। ହବନି।
ମୁଁ ଜାଣି ନାହିଁ।
ହଁ ଦେଖିବା ଆଉ। ହଁ ଦେଖିବା ମୁଁ ଗାଧେଇ ଦେଇକି ଯଉଛେ। ହଁ ମୁଁ ଭାଇ ସତ କହୁଛି ମୋ ରୋଟିରେ ଗୋଟେ ନି ଭାତ ସେ ଗଁ ଗତବର୍ଷ ବାହାରିବାକୁ ଯେହେତୁ ସିଏ ଖାଲି ଆଜ୍ଞା ଆଜ୍ଞା ରେ ଜୀବନ ବିତେଇଦବେ ତ ମୁଁ ଇଚ୍ଛା ନାଇଁ।
ଆଜ୍ଞା ଆପଣ ସେ ଆଜ୍ଞା ଆଜ୍ଞା କୁ ସହିବାକୁ ପଡିବ। ମୁଁ ନା ପିତାଶ୍ରୀ ମତେ ଏବେଠୁ ଯିବାକୁ ଡାକିଲେଣି। କଣ କରିବି କହିଲ?
ତମେ କୁହ କି ମୁଁ ଆଉ ଅଧଘଣ୍ଟା ପରେ ଆସିବି।
ଏ ମୁଁ ତାଙ୍କୁ ହାତରେ ଦେଖେଇଦେଲି। ଆଉ ଗୋଟେ। ସିଏ ଯେତେବେଳେ ମତେ ପଚାରିବେ କି ଆଉ କଣ କ ତୁ କହିଲୁ ଆଉ ଗୋଟେ ମୁଁ କହିଲି କି ସେଟା ମୁଁ କହିଥିଲି ଆଉ ଗୋଟେ ଘଣ୍ଟା।
ନାଇଁ ଶୁଣ ଦେଖେ ମୁଁ ସାଥ ଦେବି ହେଲା। ଦେଖିବା ତା କଣ କଣ ହଉଛି। ଦେଖିବା ମୁଁ ତମ ସମ ତମ ସମୟରେ ମୁଁ କ ମୁଁ ତମକୁ ଅ ମୁଁ ତ ମୁଁ ମୁଁ ମୁଁ ଆଉ ମୁଁ ଆଉ ମୁଁ ଷ୍ଟାର୍ଟ କରିଦେବି ହେଲା। ତେବେ ସେ ମାନେ ସେ ଗଛ ମଝିରେ ଯଦି ଆପଣଙ୍କୁ କଛପ ଯଦି ଜବରସ୍ତ ପ୍ରାଣି ତାହେଲେ ମାନେ ଆପଣ ଯଦି ସେ ଗାଳି କଲେ। ଆପଣ ଦୌଡିବେ ଆଉ। ଆଁ।
ଅଧାରୁ କାଟିକି ଦୌଡିବି।
ନା ନା ଦେଖିବା କି ଆପଣ ଟିକେ ଗାଳି ସହିଯିବେ ଆଉ ଦେ
ଏ ବୋପାଲୋ ହବନି। ମୁଁ ଏବେ କାରଣ ମୋ ବା ମୁଁ ମୋର ବଢି ଯାଇପାରେ। ମାନେ କଣ କହିଲ ମୋର ସେତେବେଳେ ବଢିବ ଯେତେବେଳେ ମୋ ପିତାଶ୍ରୀଙ୍କର ବଢିବ। ମୋ ପିତାଶ୍ରୀଙ୍କର ବାର ମାନେ ବାର। ପିଏ ହିଁ ସେଇ ଟାଇମରେ ହିଁ ସବୁ ବନ୍ଦ ବାନ୍ଦ କରି ଶୋଇପଡିବେ। ତାପରେ ସିଏ ଶୋଇଲା ପରେ ମୁଁ ଯଦି ଜଗିଲି ତାହେଲେ ସଇଲା ଆଉ ଖେଳ ଖତମ। ମୁଁ ପରଫ୍ୟୁମଟି ଲଗେଇଥିଲି ବାସ ନା ହେଉନାହିଁ। ମାନେ କମିଗଲା ତ ମୁଁ ଆଉ ଟିକେ ଲଗାଉଛି।
ଆରେ ଭାଇ କହି କହିବି ତମେ ତ ତମେ ସେମିତି କହିଲା ବେଳକୁ ମୋର ଇଆଡେ ମାନେ
ଆରେ ମୁଁ ପରଫ୍ୟୁମ ଲଗେଇଥିଲି ଆପଣଙ୍କ ଥର ଥର କଣ ପାଇଁ ହଉଛନ୍ତି?
ଏମିତି ଭାବି ଦଉଛି ଅଧିକା। ଛାଡ ତମେ ଆପରେ ମୁଁ ତମକୁ ଗଛ ଲଗେଇବି।
ମୁଁ ତମକୁ ଗଛ ଲଗେଇବି।
ମାନେ ମୁଁ ଏଇଟା କଣ ପାଇଁ ଗଛି ଜାଣିଛ ପଚାରିଲନି ମୁଁ କଣ ପାଇଁ? ଏଇ ଏତେ ରାତି ଯାଏ ମୁଁତମ କ ତମକୁ କହୁଛି ତମେ କର ବୋଲି। ମୁଁ ପଛେ ପ ପଛେ କରି ନ ତ ମାନେ ତ ମାନେ ଅ ତମେ ଥରେ ପଚାରିଛ?
ମୁଁ କହିଲି ମୁଁ ଜାଣିଛି ଆପଣଙ୍କ ଭ୍ରାତାଶ୍ରୀ ଅଛନ୍ତି।
ନା ସେଇ ରିଜନ ନୁହଁ।
ଆଉ।
ଯେବେ ଯାଇଥିଲେ ବୁଲିବାକୁ ସେଇଠି ଏଫେନ ଆ ସେଠି ଆପଣ ସେଇଠୁ ଗୋଟେ ଆ ଆ ଆକସ୍ମିକ ଜିନିଷ ଟାକୁ ହୋଇଥିଲା।
କଣ ହେଇଥିଲା?
କଣ ସବୁ ସବୁ କଥା କହିବି ନା କଣ
ଆଜ୍ଞା ଆଜ୍ଞା ଆଜ୍ଞା ହଁ।
ସେ ସେ ଯୋଉ ଜିନିଷଟି ହୋଇଥିଲା ଆପଣ ମତେ କହିଥିଲେ ନା। ଆପଣ ପୂର୍ବଥରକ ମ ଯୋଉ ଆପଣ ଯୋଉ ପୂର୍ବଥରକ ମତେ ଅଳ୍ପ କିଛି ଜିନିଷ ଦେଇଥିଲେ। ମାନେ ଅଳ୍ପ କ ଆପଣ ଯଦି ପୂର୍ବ ଉମ ଅଳ୍ ପ ମାନେ ହଁ ଅଳ୍ପ ଚକୋଲେଟ ଦେଇଥିଲେ। ଆପଣ କହିଥିଲେ କି ମୁଁ ତ ମୁଁ କାହାକୁ ଚକଲେଟ ଦିଏନି। ତତେ ଚକଲେଟ ଦେଇକି ବି ତୁ ମୋ ସହ ଝଗଡା କରୁଛୁ। ତ ସେଇଠୁ ମୁଁ ଅ ଅନୁମାନ କହିଲି। ତ ସିଏ ତ ମୋତେ ଅଳ୍ପ ଦେଇଥିଲା ଏବେ ସେ ମତେ ପୁରା ଚକୋଲେଟ୍ ହିଁ ଦେଇଦେଲେ।
କଣ ସେଇ ଟାଇମ ରେ ମୁଁ ଆପଣଙ୍କୁ କିଟକାଟ ଦେଇଥିଲି। ତାପରେ ଆପଣଙ୍କୁ ଡେରୀମିଲ୍କ ଦେଉଛି।
ହଁ। ତା ତାପରେ ମତେ କ୍ରିକେଟ ରେ ଆଜ୍ଞା।
ଆପଣ ମତେ ଥରେ ମିଲ୍କବାରର ଗୋଟେ ନୂଆ ଫ୍ଲେବର୍ ଖୁଆଇଥିଲେ ମୋର ମନେ ଅଛି ମୁଁ ଆପଣଙ୍କୁ ଖୁଆଇନି। ସେଇଟା ଅଲଗା କଥା କି ତାର ପଇସା ମୁଁ ଆପଣଙ୍କୁ ଦେଇ ଦେଇଥିଲି।
ହୁଁ ସତ କଥା ତମେ ନାଁ ତମେ ଅ ତମେ ଟିକେ ଗପୁ ତମେ ତମେ ଡେ କଥା ହେଲ ଗୋଟେ ମିଣ୍ଟି।
ଆଜ୍ଞା ମୁଁ ଲଟକଉଚି ମୁଁ ଏବେ ମୋ ହେଲମେଟ୍ ପାଖରେ ଅଛି ମୋ ହେଲମେଟ୍ ଟାକୁ ମୁଁ ଦେ ଖୁ ବି ସିଏ କଣ ବୁ ନା ନା ବାହାରିଗଲାଣି କଁ ହେଲା?
ହାଲୋ।
କଁ ହେଲା?
ଇ ମତେ କ ପାଏଲ କଁ କହିଲେଣି କି ସେ ମାନେ ଏ ଆମର ପାଉଁଜି କି ମୁଁ ବି ସେ ଦେଖିବେନି ମାନେ ମୁଁ ତ ସେତୋଳୁ କାହା ମେସେଜ୍ ଦେଖିନି ସେ କଁ ଭାବୁଛନ୍ତି?
କଁ କହୁଚନ୍ତି?
ମୁଁ ଯାଇନି ସେ ଜାଣଲେ ମୁଁ ଭାବିବେ କି ମୁଁ ଏବେ ଶୋଇନି ବୋଲି।
ସେ କେମତି ଜାଣଲେ ଆପଣ ଏଇକ୍ଷୁଣି ଶୋଇନାହାନ୍ତି?
ସେ ମତେ ଏ ପା ମେ ନଷ୍ଟ ମେସେଜ୍ କରିଚାଲଚନ୍ତି ମୁଁ ଜାଣିନି ସେ ମତେ ମୁଁ ଜାଣିନେଇ ସେ ମତେ କଣ କୋହୁଚନ୍ତି ସେ ମତେ ଲେଖିଛନ୍ତି କି ଚୁଁ ହୁଁ ଉଁ
କ ଗଟେ ମୁଁ କହିବି ଯେ ଆପଣ ଯା
ସିଏ ମତେ କଁ କୋହୁଚି ମୁଁ ମୁଁ ଯାଣେ ତାଙ୍କ ମେସେଜ୍ ଦେଖି ବି ପାରିବିନି ମୁଁ ଦେଖିଲେ ସେ ଭାବିଦେବେ କି ମୁଁ କଁ କରୁଚି ବୋଲି କଁ କରିବି ମତେ ଆଇଡ଼ିଆ ଦେଲ।
ମୁଁ ଆପଣଙ୍କୁ କହିବି ମୁଁ ଗୋଟେ ହେଲମେଟ୍ ପାଖରେ ବସିଅଛି ସେ ହେଲମେଟ୍ ଟି ପୁରା ମାନେ ଇଏ ହେଇଗଲାଣି ମାନେ ମୁଁ ହେଲମଟ୍ ଟିକୁ ପକେଇ ପକେଇ ଭାଙ୍ଗିଦେଲିଣି।
ଓହୋ ହଁ ଆଉ ଗୋଟେ ହେଲମେଟ୍ ରୁ ମନ ପଡ଼ିଲା ମୁଁ ଗୋଟେ ସ୍ପେ ହେଲମେଟ୍ ଟେ ମୋର ଘନିଷ୍ଠ ମିତ୍ରଙ୍କୁ ଦେବି ଯୋଉଥିରେ କି ତାର ମୁଣ୍ଡ ଉପରେ ଦିଟା ଇଏ ଭାରିଥିବ କଁ କରିଅ କାନ।
ମୁଣ୍ଡରେ ଭାରୁଥୁବ କାନ?
ହଁ ତ ତମେ ସେଇଟା ଏକ୍ଟୁଆଲି ସେ କଁ କହିଲ ହେଲମେଟ୍ ଟା ହେଲା। ତା ଓପରେ ଗୋଟେ କ ହଁ ତାକୁ ସେଇଆଉ ସେଇ ଭଳିଆ ଗୋଟେ ତିଆରି କରକି ଦେଇଦେ ମୋ ଘନିଷ୍ଠ ମିତ୍ରଙ୍କୁ।
ଓହୋ ଆଉ କଣ ଗଟେ କହିଥାନ୍ତି ଆପଣଙ୍କୁ? ହଁ ଆପଣ କଁ କରିବେ କହିଲେ
କୋହୁନ।
ଆପଣ କହିବେ କି
ଇକେ ଆପଣ କୁହନ୍ତୁ ଆପଣ ଟିଏ କୁହନ୍ତୁ ମୁଁ ଦେଖୁଚି ଆଉ ଥରେ। ଆପଣ ଆପଣଙ୍କର କଥକଥନ ଜା ଲା ନାଁ ନାଁ ମୁଁ ଯେ ବେ ମୁଁ ଯାଇନି ସେଠିକି ଯାଇନି ମୁଁ ଉପୁରୁ ଆସେ ବୁଲିକି। ମତେ ମୋ ମାମୁଁଙ୍କ ପୁଅ ଯୋଗାଯୋଗ କ ମାନେ ମାନେ ସମ୍ପର୍କ କରିଛନ୍ତି ମାନେ ମେସେଜ୍ କରିଛନ୍ତି। କିଏ କହିଲେ ମୋର ଯୋଉ ପିଲଉକଟେରା ଭାଇନା।
ଓହୋ।
ସିଏ ମତେ ଅ ଯୋଗାଯୋଗ କଲେଣି ମୁଁ ଜାଣିପାରିନି ମୁଁ କଁ କହିବି ତାଙ୍କୁ।
ଆଜ୍ଞା ଆପଣ କହିବେ ତାଙ୍କୁ ଆପଣଙ୍କ ଭାଇଙ୍କୁ କି ମୁଁ ବିଲକୁଲ୍ ମାନେ ମୋର ବି କାମ ସରିନାହିଁ ଆଉ କଁ କରିବି?
ହଁ ମତେ ଏତିକି କହିଗଲେ କି ଆ ପରେ ମୁଁ ଅତ୍ ଆ ଆ ପରେ ମୁଁ ଗଛ ଲଗେଇ ପାରିବି।
ନାଇଁରେ।
ହଁ ରେ ଛବିଶଟା କରିଦିଏ। ମୁଁ ସେ ତିନିଟା ଲଗେଇବି ଗଛ। ଏ ନାଇଁ ମୋର ଗୋଟେ ଗରେ ଅଛି ନିଥେନେ ମୁଁ ତେଇ ତମ ମନେ ତାକୁ ଶୋଇପଡି଼ବି। ଆରେ ମୋର ମୋଟୁରୁ ସେ ନାହିଁ ତା ସହିତ ଗପିବାକୁ ସତ କୋହୁଚି ମୋର ବେଶ୍
ମୋର ବା ଘ ମାନେ ସମୟର ମୋର ଅଧିକ ଟାଇମ୍ ହେଇଗଲାଣି। ସେ ଫିର୍ ବି ବସି ଅଛି।
ତମେ ଦେଖ, ତମେ ଦେଖ ଯଦି ହେଲା। ଏ ଯାର ଅଧିକ କିଛି କହିଲେ ତମେ ଯାଇପାରିବ। କିନ୍ତୁ ମୁଁ ଭାବୁଛି କି ଥରେ କୋସିିସ୍ କ ମୁଁ ଦିଟା ଏସେ, ମୁଁ ସତୀଶ ମୋ ଲକି ନମ୍ବର।
କୁଛ୍ ବି ୟା
ମୁଁ ଶାନ୍ତିବି ଦିଟା ଲଗାତ୍
ଆପଣ ଟିକେ ଦେଖୁନାହାଁନ୍ତି, ଆପଣଙ୍କ ଭାଇ କଣ ଆପଣଙ୍କୁ ବି ଚିଠି ଲେଖୁଛନ୍ତି?
ସେ ଚିଠି ରେ ମତେ ଖାଲି ଲେଖିଛନ୍ତି, ଏଚ ଆଇ ଆଇ ତା'ପରେ ମତେ କଲ୍ କରିବାକୁ ହାଏ। ତା'ପରେ ମତେ କଲ୍ କରୁଛି। ମୁଁ ଉଠେଇନି।
ଆରେ ଆପଣଙ୍କ ଭ୍ରାତାଶ୍ର୍ରୀ ନୁହେଁ।
ଆଉ!
କଣ ଆପଣଙ୍କୁ କହିବି କେଜାଣି?
ଓହୋ ଆମର! ସେ ଯୋଉ ଘର ପାଖ ମହିଳା?
ଆପଣଙ୍କ, ଘର ପାଖର ଯୋଉ ମହିଳା ଯୋଉ
ଓ ସିଏ ମତେ ଲେଖିଛନ୍ତି, ସିଏ ମତେ ଚିଠିରେ, ତାଙ୍କର ଶେଷ ଚିଠି ରେ ଲେଖା ହେଇଥିଲା କି ତାଙ୍କ ଶେ, ତାଙ୍କ ଶେଷ ଚିଠିରେ ଲେଖା ହୋଇଛି କି କି, ମୁଁ ବୁଝିପାରୁନି, ସେ ଲେଖିଛନି କଣ? ଅ-ଅ କିନ୍ତୁ, ମୋ ମେସେଜ ଦେଖିବେନି। ମୁଁ ଜାଣିନି କଣ? ଏଁ, ମତେ ଚୁଁ, ବି ମେସେ କରି, ମୁଁ କାହା ମେସେ କଣ କହୁଛନ୍ତି ମୁଁ ଜାଣିନି? ସେ କାହା କଥା କହୁଛନ୍ତି କି? ମୋ କଥା କହୁଛନ୍ତି! ମୁଁ ଜାଣନି କଣ କରିବି? ମୁଁ ତ କହା ସହ କଥାବି ହେଇନି? ଆଁ।
ମତେ ଲାଗୁନି ମୋର ଆଉ ହେଇପାରିବ? ଆଉ, ତିନି ମିନିଟ୍ ରହିଲାଣି ମତେ କଣ କରିବି ମୁଁ ଜାଣିପାରୁନାହିଁ? ପୁଣି ଆପଣ! କଣ ଗଟେ କହିଲେ, ଦି ତିନି ମିନିଟ୍ ଯାଇଁ?
ତା'ପରେ ମୁଁ ଭାବଛି, ମୁଁ ଗଛ ଲଗେଇ ବେଲି। ଭାଇରେ! ମୁଁ କହୁଥିଲି ଗୋଟ୍, ଘରେ ଗଛ ଲଗେଇବା ଇ୍ଛା ଅଛି ତ, ଛାଡ଼! ମତେ କୁହ କି ତମେ, ତିନି ମିନ୍ଟିରେ ମୁଁ କହୁଛି ଟେ ଗପ। ମୁଁ କଣ କହିବି କହିଲ? ମତେ ଗୋଟେ ହନ୍ ମୁଁ ଯଉ ମୁଁ ସେ ଆଣଥିଲି, ବୁଦ୍ ବେଗ ମୋର ଯୋଉ ନୂଆ ବର୍ଷ ରେ ଯଉ ପୂର୍ବବଷ।
ଆଜ୍ଞା।
ମୁଁ ଯାଇଥିଲି ସେଠି ନୁହେଁ କି, ମୋ ଭାଇ ପାଇଁ ମୁଁ ସେ ହାଇକ୍ ରେ ଫଟୋ ଉଠେଇକୁ ବେ ତାର, ମୁଁ କେତେ ଭଲ ଭଲ ଫଟୋ ଉଠେଇଲି ୟାର। ତାକୁ କହିଲି ଟା ମୋର ଫଟ ଉଠା, ସେ ଗୋଟେ ମୋ ଫୋଟରୁ ସେ ପନ୍ଦରଟା ଫଟୋ ମୋର ଉଠେଇଛି। ଝାପ୍ସା ଫଟ୍, ଇଏ ଫଟ୍, ସିଏ ଫଟ୍, ଯେମିତି ମୁଁ ତମର ଉଠାଏନି ସେମେ
ଯେମିତି ତମେ ମୋର ଉଠାଅ!
ମାନେ, ମୁଁ ତମର ଭଲ ଫଟ ଉଠେଇ ଦିଏ। ମାନେ ଆମେ ଯାଇଥିଲେ ବୁଲିବାକୁ।
ଓହୋ! ଆପଣ ଉଲ୍ଟା କହିଦେଲେ, କି ଯେମିତି ମୁଁ ଆପଣଙ୍କର ଉଠାଏ, ସେମତି।
ଆପଣ ମୋର ଏକ ଭଲ ଫଟ ଉଠାନ୍ତିନି?
ନାଁ।
ମତେ ଭଲ ଲାଗେ। ମୁଁ ତ ପୋଷ୍ଟ କରଛି। ମୁଁ ତ ତମ କିଏ କହିଲା। କହିଲା ତମ ଯେ ଏବେ ତ ଏବେ ତ ମୁଁ ସବ ଜାଗ ତ ତମେ ହିଁ ଉଠଉଛ? ଆଗରୁ ଆଗରୁ ଆମର ସେ ଯେ ହାତୀ ଜଣକ ଉଠଉଥିଲେ, ଏବେ ଯେହେତୁ ଆପଣ ଅଛନ୍ତି ତ ଆପଣ ଉଠଉଛନ୍ତି।
ଆଜ୍ଞା।
ତ କଁ ହି ଆଉ କହିବି ଆପଣଙ୍କୁ ଆଉ କଁ ହିଁ ଆପଣଙ୍କୁ କହିବି, ଆପଣ ମତେ କୁହନ୍ତୁ? ମତେ ଗୋଟେ ମତେ ସତ ମତେ ତମର ଗ ତମ ହ ତମମ୍ ତ ମତେ ତମ ରୋଗ ଧାଇଲାଣିରେ।
ଆରେ ଶୁଣୁନାହାଁନ୍ତି? ମତେ ସକା ମାନେ ସକାଳୁ କହୁଚି। ମତେ ବୋଧେ ସେ ଗଲାପରଠୁ, ମତେ ମନ୍ଦାର ଫୁଲ ଯୋଗାଯୋଗ କରୁଛନ୍ତି। ମନ୍ଦାର ଫୁଲ, ମୁଁ ଏପର୍ଯ୍ୟନ୍ତ ତାଙ୍କ ସହିତ ଯୋଗାଯୋଗ କରିନି। ସେ କଣ ଭାବୁଥିବେ ମୁଁ ଜାଣିପାରୁନାହିଁ।
ଛାଡ଼ ଛାଡ଼ ଛାଡ଼ ତ ହଁ ମୁଁ ଆପରେ ଯ ଅଛୁ ନା ଯୋଉଠି କୋସିସ କରିବି ଟ୍ରାଏ କର ଟିକେ
ହଉ ଗୋଟେ।
ଦିଟା।
ହେ ଭାଇ ଶୋଇଲା ତାହଲେ ତାହେଲେ ଥାଉ ଗୋଟେ ବି ଗଛ ମୋ ବଗିଚା ରେ ରହିବନି।
ଏମିତି ରେ ମୁଁ ତମ ପାଇଁ ଚାରିଟା ଗଛ ଭୁ ଉପଡି ଦେଲେ ତମ ପାଇଁ ମୁଁ ତ କହୁଛି ପାଞ୍ଚ ଟା ରହିବାକୁ। ହଉ ଦେଖେ କଣ ହଉଛି ଯୋଉ ଯାଏ ଗଲା ଯୋଉ ଯାଏ ଗଲା। ସତେଇଶି ସତେଇଶି ସତେଇଶି।
ନାଇଁବେ ଛବିଶ ହେଇପାରିବ ସେଇଟା ବି କଷ୍ଟରେ କହୁଛି ମୁଁ।
ହଉ ଦେଖି ତାପରେ ମୁଁ ଯାଉଛ ବ୍ୟସ୍ତ ହୁଏନି ଆଉ ସମୟ ହାତରେ ଡୋରି।